ହଁ କହ।
କଣ କରୁଚୁ କି?
ଏଇ ବସିଥିଲି। ତୁ କଣ କରୁଚୁ?
ମୁଁ ଏଇ ଶୋଇଚି ଝିଅକୁ ଶୋ ଶୋଇଦଉଚି।
ଆ ଝିଅ?
ଝିଅଟା ଶୋଉଚି ବା।
ଓ ହୋ।
ଆଉ। ରୋଷେଇ ବାସ ସଇଲାଣି ନା କଣ? ହଁ ମୋର ଏଇନା ସ‌ଇଲା।
ଏ ନାଇଁ ରୋଷେଇ ସରିନି ରୁଟି କରିବି ଡାଲ୍ମା ବସେଇଚି।
ନା ମୋର ଏଇନା ରୋଷେଇ ସଇଲା ସାଙ୍ଗେ ଆ
ଉଁ ହୁଁ ଭାଇ କୁଆଡ଼େ ଯାଇଛନ୍ତି?
ସିଏ ଯାଇଛନ୍ତି ଏଇଠିକି ଝିଅର ଖାଇବା ଆଣିବା ପାଇଁ।
ଓହୋ।
ଆଉ?
ସିଏପା ଯିବେ କଉଦିନ?
ସିଏ ଏଇନା ଯାାଇନାହାନ୍ତି ଏଗାର ତାରିକି ଯିବେ।
ଉଁ ହୁଁ ଆଉ ତୁ ଆସିବୁ କଉ ନ?
ମୁଁ ସେଇ ଏଗାର ତାରିକି କି ବାର
ହୁଁ? ହ୍ୟାଲୋ! ହ୍ୟାଲୋ!
ହ୍ୟାଲୋ କୁଆଡ଼େ ଗଲୁକି?
ହ୍ୟାଲୋ?
ହେଲ୍ଲୋ? ହଁ।
ମୁଁ ବା ହାଲୋ ହାଲୋ ହଉଚି।
ମୁଁ କହିଲି ସେମାନେ କାମ ସାରିକି ଗଲେଣି?
ଉ ନାଇଁ କାମ ସରିନି ଆହୁରି ଅଛି ସବୁ ସଇଲାଣି ଖାଲି ତାର ପୁରା ହବ।
ତାହେଲେ ଆଜି ରହିବେ?
ହୁଁ। ଆଜି ରହିବେ କାଲି ଆଜି ସରିଯିବ।
ଏଇ ଯେଉଁ ବସେଇ ସାଇଲେଣି ସବୁ ଇଏ ଫିଏ?
ହୁଁ ସବୁ ବସି ସାଇଲାଣି ଖାଲି ତାର ବସିବ। ଆଜି ସରିଯିବ।
ଅ ହ।
ହୁଁ।
ଆଉ ରୁଟି ଡାଲମା କରିଚ ନା କଣ?
ହୁଁ ରୁଟି ଡାଲମା ଅଣ୍ଡାଭୂଜିଆ କରିବ।
ଆଜି ମଙ୍ଗଳବାର ପା।
ଏ ସିଏ ଖାଇବେ। ସେ ଆଇଁଷ ଖାଉଛନ୍ତି ଚିକେନ କରିଥିଲେ ଆଜି ସକାଳେ ଖାଇଲେ।
ଆଉ ମାଉସୀ ଘରକୁ ଯାଇଥିଲୁ?
ନାଇଁ ମାଉସୀ ଘରକୁ ଯାଇନି।
ଯାଇନୁ?
ନା ଯାଇନି ଏ ତ କରୁଥିନି ଏଇନକା ଗଲେ ପୁଅ ହେରା ବୁଲି। ଯାଉନ ବୁଲିକି ଆସିବ ଟିକେ କ ସେଇ ମାଉସୀ ଘରକୁ।
ଅ।
ବୁଲିକି ଟିକେ ଆସୁ କରିବୁ ହେତେବେଳୁ କରୁଛନ୍ତି।
ସେଇ ତା ସେଇ ପୁଅଟା ଯେଉଁ ରହିଛି ସେ ତାଙ୍କ ଘରେ କହିଦେଇକି ଆସିଛି।
ହଁ।
ଅ ହ କି ମୁଁ ରହିବି ବଲକି।
ହୁଁ ଲା କାମ ସଇଲେ ଆସିବ। ତାଙ୍କର ଯେତେ ଶୀଘ୍ର ସାରିବେ ସେତେ ଶୀଘ୍ର ଯିବେ ତାଙ୍କର ମଠ ମଠ କରିକି ସାରୁଛନ୍ତି।
ହଁ।
ହଁ। ଦେଇ ଫୋନ କରିଥିଲା।
ଆଁ?
ଦେଇ ଫୋନ କଥିଲା?
ହଁ ସେ ଫୋନ୍ କରିଥିଲା ମୋତେ ଏଇ ଚାରିଟା ବେଳକୁ।
ହୁଁ ହୁଁ।
ଏଇ ଚାରିଟା ବେଳକୁ ଫୋନ୍ କରିଥିଲା।
ଉଁ ହୁଁ କଣ ଝିଅ ବାନ୍ତି କରୁଥିଲା ନା କଣ?
ହଁ ହଁ କଣ ପାଇଁ ବାନ୍ତି କରିଥିଲା କେ ଜାଣି କଣ ପାଇଁ?
ହୁଁ ହୁଁ ଖୋଇଦଉଥିଲୁ?
ନା ନା ଖାଇନି ଖାଲଟାରେ।
ହୁଁ ହୁଁ।
କଣ ଟିକେ ପେଟ ବିଗିଡ଼ିି ଯାଇଥିବ ଆଉ।
ହୁଁ। ଆଉ?
ଆଉ ଖୁଡ଼ିଗରିଆ ସବୁ କଣ କରୁଛନ୍ତି?
ଖୁଡିଏରା ପୁଅ ପାଠ ପଢୁଛି ସେ ପାଠ କରୁଛି ସେଠି ଅଛନ୍ତି।
ଓହୋ ବାପା କୁଆଡେ଼ ଯାଇଛନ୍ତି ନା କଣ?
ନା ବାପା ଅଛନ୍ତି।
ଓହୋ।
କୁଆରେ ଯାଇଥାନ୍ତି ଏରା ହୁଁ ଏରା ଦବା ନବା କରୁଛନ୍ତି କେତେଥର ଯାଉଛନ୍ତି। ଯାହା ଦରକାର୍ ଆଣୁଛନ୍ତି ଆଉ।
ହୁଁ। ଭାଉଜ ଏଇନେକା ଆଉ ଯିବେନେଇ ଗାଁକୁ ବୋଧେ?
ସିଏ କଉ ମଗନ୍ତି।
ହୁଁ। ଯାତ୍ରା ପାଇଁ ସବୁ ଆସିବଣିବି?
ଆଉ କାଇଁ ମୁଁ ତ ବଜାର ଆଡେ ଯାଇନି।
ଆଉ ପନ୍ଦର ଦିନି ରହିଲାନି କି?
ଆଉ ପନ୍ଦର ଦିନ ଗୋଟେ
ଆଉ ପନ୍ଦର ଦିନି ନୁହେଁ ନା?
ହଁ।
ଠାକୁର ଅନସନରେ ରହି ସାରିଲେଣି ଗାଧେଇକି?
କିଆଣି କାଇଁ କିଛି ଛାଡ଼ି ନାହାଁନ୍ତି ନା ତ।
ଗାଧେଇ ନାହାଁନ୍ତି ଆଉ ପନ୍ଦର ଦିନ ହେଲା ଗାଧେଇଲେଣି ନା? ଦେବସ୍ନାନ ପୁର୍ଣ୍ଣିଆ ନା ଯାଇନି ଯାଇନି।
ଯାଇନି ପା।
ନା।
ଏ
ଦେବସ୍ନାନ ପୂର୍ଣ୍ଣିମା ଯାଇନି।
ହୁଁ ଯାଇନି।
ଆଉ ତାପରେ ଆସିବୁ ସବୁ ପନ୍ଦର ଦିନି।
ହୁଁ। ଗରମ ତ ଆହୁରି ହବ।
ତୁ ଘରେ ବସିଛୁ ନା ବାହାରେ?
ବାହାରେ ଅଛି।
ଉଁ ହୁଁ ଆଉ ପୁଅ ଘରିକା ସବୁ ଟ୍ୟୁସନ୍ ଯାଇଛନ୍ତି ନା କଣ?
ନାଇଁ ପୁଅ ଆସିଲାଣି ଟିୟୁସନ୍ ରୁ।
ଟିୟୁସନ୍ ନେ ନା ଖାଇଲା।
ହୁଁ ସେ କେତେବେଳୁଆଇଲାନି।
ଆଉ ସେ ଝିଅ ଯାଉନି।
ନା ଝିଅ କୋଠ ହେଇଯଛନ୍ତି ହଁ ହ
ମାମୁଁ ଦେଇ ଝିଅ ଆସିବ ନା ନାଇ ଯାତ୍ରାକୁ?
କିଏ?
ମାମୁନି ଝିଅ।
କେଇଆଣି। ସେତିଟା ମା ସହିତ ଆସିବ।
ଆସିବ ଆସିବନି କେଉଁ ତା ବୁଢ଼ୀମା ଆସିବ କଥା କହୁଛି।
ହଁ ତା ବୁଢ଼ୀ ମା କହୁଥିଲା ଆସିବ ବୋଲି ତା ବୁଢୀମା ସହିତ ଆସିବ। ଉଁ?
ବାହୁଡାକୁ?
ହଁ ସେ ଗର ବଛିିବ କଣ
ଆଁ।
ସେ ବାହୁଡାକୁ ଆସିବ କି କଣ?
ଉହୁଁ। ଉହୁଁ ଆମର ଯିବେ ଏଥରକ ସମସ୍ତେ। ଯିବେ ବୁଲିକି ପଳେଇ ଆସିବେ ଆମ ଗାଡ଼ିରେ ଯିବେ
ଆସିବେ ସବୁ?
ଉଁ।
ତୁ ଏଇଠୁ ଥିବୁ ଆସିବେ ହ। ଆ କଣ କହ? କ ଖାଇଥିଲୁ?
ଉଁ?
କ ଖାଇଥିଲୁ?
ହଁ ଏ କଣ କି ଚାରିଟା ବେଳେ କିଛି ଖାଇନି ପାଞ୍ଚଟାରେ ଉଠିଲି ଉଠିକି ରୋଷେଇବାସ କଲି। ଆଉ କିଛି ଖାଇନି ରୋଷେଇବାସ ଏଇନା ଶଇଲା। ବଡ଼ ବାପା ଅଛି ଖାଇବେ ଏଠି ସେ ତାଙ୍କର ସମସ୍ତେ ଯାଇଛନ୍ତି ହେରି ପୁରୀ। ହ
ହୁଁ ହୁଁ।
ଆମର ସବୁ ପଳେଇଛନ୍ତି ତୀର୍ଥରେ।
ସମସ୍ତେ ତାଙ୍କର ଯାଇଛନ୍ତି ହେରି।
ହୁଁ।
ଓହୋ ହୋ।
କୁଆଡ଼େ ଅନ୍ୟ ମନସ୍କ ହେଉଛୁ ନା କଣ?
ନା ଲୋ ମୁଁ ଏଠି ବୁଲିକି କଥା ହଉଛି ଚାଲି ଚାଲିକ।
ଆଉ
ଆଉ କଣ କହ? ଝିଅ ଶୋଇପଇଲା ନା?
ଆ ସବୁ ଯାଇଛନ୍ତି ଆସିବେ ଯେ ଶୁକ୍ରବାର ଦିନ ନା କଣ ଆମେ ଯିବୁ ଶୁକ୍ରବାର ଦିନ ଆଙ୍କ ଏକୋଇଶିଆ।
କାହାର।
ମ ମାମୁଙ୍କ ଝିଅର ଏକୋଇଶିଆ।
ଓହୋ।
ତାଙ୍କ ଘରକୁ ଶୁକ୍ରବାର ରାତି
ହୁଁ। କଣ ଭୋଜି ଖାଇବ।
ହୁଁ। ଆଉ ଇଏ ତ ଏଗାର ତାରିଖ ଦିନ ନାଁ ପଳେଇବେ ବୋଧେ ଆଉ ମୁଁ ଦେଖିବା ସେଇ ଏଗାର ତାରିଖ ଦିନ ଯାଇ ନହେଲେ ବାର ତାରିଖ ଦିନ ବାପା ଆସିବେ।
ବାପା ଯିବେ ଆଣିବେ।
ହୁଁ। ବାର ତାରିଖ ଦିନ ଯବିି ଆଉ।
ହୁଁ। ଆଉ। ହୁଁ
କେତେ ପନ୍ଦରରେ ନା କଣ ଯାତ୍ରାବା।
କେତେ ତାରିଖ ପଡୁଛି କେଜାଣି ମୁଁ ଦେଖିନି।
ଆ ଘରେ ରହୁଛୁ। ପନ୍ଦର ତାରିଖ ଯାତ୍ରା ପଡ଼ୁଛି।
ଓହୋ ଆଉ ପଡୁଥିବ ମୁଁ ଆଉ ଦେଖିନି।
ସେ ଜାଣିନ।
ତୁ ଦେଖି ଦେଖି କା ଆସେ।
ଆଁ।
ମୁଁ କହିଲି ତୁ ଦେଖୁଥା କେତେ ତାରିଖ ପଡୁଚି।
ହଁ ଆଉ ମୁଁ ଦେଖୁନେଇ କି ପନ୍ଦର ତାରିଖ ପଡୁଛି। ଚବିଶ ତାରିଖ ବାହୁଡ଼ା ପଡ଼ୁଛି।
ହୁଁ।
ଆମର ଇଏ ଯାତ୍ରା ବାସି ଯାତ୍ରା ତା ପରଦିନ ହବ। ପୁରା ଟଣା ହାତ ଟଣା ହେବ ତାପରେ ପୁରା ଟଣା ହବ।
ହୁଁ।
ଆଉ ହ୍ୟାଲୋ।
ହୁଁ କହ। କଥା ହବୁ ବୋଉ ସହିତ।
ଥାଉ ବେ ମୁ
ହ୍ୟାଲୋ ହଁ ବୋଉ ସହିତ କଥା ହବୁ।
ହଁ କଥା ହେବି ଯେ ରହ।
ହଁ ଆଉ କଣ କହ। ରୋଷେଇ ବାସ ସାରିକି ଶୋଇଛୁ ଆଉ। ଆମ ଘର ତ ପୁରା କୋତୁରା ଜୋବୁରା ହେଇକି ପଡିଛି ଯେ କହନା।
ହେଲା ଏଇଟ୍। ଏ କାମ ହେଇଛି ଆଉ।
ହଁ ପା।
ସେଥିପାଇଁ କୋତରା ଜବରା ହେଇଥିବ।
ହୁଁ।
ସେମାନେ କୋଉଠି ସୋଉଛନ୍ତି ସବୁ?
ଘରେ। ସବୁବେଳେ ଘରେ ବାରଣ୍ଡାରେ ଶୋଉ।
ହଉ ତା ହେଲେ ରଖୁଛି ଆଁ ଯାଏ କଣ ଦେଖେ ଝିଅଟାକୁ।
ହଉ ର।